ଆରେ ସେ ମୋରହୁ ହେଇଯାଉଛି ପଇସା ଦଉନି କି ପଇସା ଦୋଉନି?
ତୋର ଯୋଉ ଫାଷ୍ଟ ଦୁଇଶହ ସତୁୁରୀ ଟଙ୍କା ଆଶିଥିଲା ସେଇଟା ଆସିଲା ଆକାଉଣ୍ଟ କୁ?
ସେଟା ପ୍ରୋସେସିଂରେ ଅଛି ଆଜି ଯାଏ।
ଆଜି ଯା ଏଁ ପ୍ରୋସେସିଂ ରେ ଅଛି?
ତା ଦବବନି କିରେ?
ଦବା ଦବାଟେ ଲେଟ୍ ହୁଅଛ ଏଟା ଏତେ କଣ ଲେଟ ହୋଉଚନ୍ତି କିରେ?
ଆଡ ପୁଣି ଯୋଉ ପନ୍ଦରଟା ହେଲା ସେଇ ପନ୍ଦରଟାରେ ବି ପଇସା ଦେଇନି।
ଆଉ ଦବ ବୋଧେ ଧୀରେ ଧୀରେ ଆଉ ବୋହୁତ ଲେଟ୍ କରୁଛି ଆଉ ତ ସବୁଥିରେ ଲେଟ କରୁଚି। ସ୍କାନିଙ୍ଗ ଫାନିଙ୍ଗ୍ ଦେଇଛି ରିଫ୍ରେସ ଚେକିଙ୍ଗ ଫେକିଙ୍ଗ ସବୁ ଥିରେ ରିଲେଟ ହୋଉଚି।
କଣ ହୋଉଚି ମୁଁ କଥା ହେଇନାହାନ୍ତି ହେରା କମ୍ପ୍ଟ ହେଇଯାଉଚି।
ହଁ ବା ଏରା ଆଡେ ହେଇଯିବପା ପରା ତମ ହେଟା କପ୍ଲିଟି
ଚିନ୍ତାା ଘଟ
ହୋଉ ସେଥିପାଇଁ ସେ ସେଥିପାଇଁ ସେ ପିଲାଟା କୋହୁଥିଲା ମୋର ଗୋଟେ କଟିଗଲା ଆଉ।
ସେଇଟା ପଇରା ଏରା କଟିଗଲେ ଏମିତି ପଇସା ମିଳିବନି ଝିଅ ଟା ଥାଏ ପାଟିଗଲା ଥାଏ
ଆଜ କାଲି ମେସେଜ କରିଥିଲା।
କଣ କହିଲା?
ତମେ ଆଉ କଥା ହେବକି ମୁଁ କହିଲି ନାହି।
କାଲି ମୋର ହାପି ଦିଇଟା ହାଟା ପକେଇଦଲ।
ରୁ ମର ପାଞ୍ଚ ଛଅଟା କପି ପକେଇ ସାରିଲୁନି ମ। ତ ଲୋ ଛୁଆ ନାଁ ନାହିଁ ଙ୍କ ପାଞ୍ଚ
ମୋବାଇଲ ଆଶୁନେଇ ବେଳେ ବେଳେ ମୁଁ କଣ କରିବି।
ମତେ ପଇସା ଜମା ହୋଉନି ମୋର ତମ ପାଖ ଆଜ୍ଞା ତ ଆସୁନି ପଇସା ଦୁଇଶହ ଚଉତିରିଶ ଟଙ୍କା।
ଆଉ ସବୁ ମିଶେଇକି ତୋର ବୋଧେ ମତେ ଲାଗୁଚି ସେଗୁରା ମାନେ ଚେକିଙ୍ଗରେ ଯୋଉଁଗୁରା ଅଛି ସବୁଗୁରା ପ୍ରୋସେସିଂ ହେଇକି ସବୁଗୁରା ଏକାବେଳେ ଆସିବ ବୋଧେ ମତେ।
ଆଉ ଆରରା ତ କଣ ଭଲସ ତ ଖର୍ଚ୍ଚ କଥା ହବେ ପଇସାା ଅଧିକ ମିଳିବ ଆଉ ଆପଣ ତମା ଆପଣଙ୍କ କଥା ହବ ହେଲା।
ହୋଉ ହୋଉ ତମେ ଆପଣ।
କଣ ଖାଇସାରିଲେଣିି?
ନା ଆମେ ଖାଇନୁ ଆମେ ଘରେ ବସିଛୁନିକା। ଆଉ ତରକାରୀ ଫରକାରୀ ରାନ୍ଧା ହଉଛି ଘରେ ଖାଇବୁ ତାପରେ ଆଉ। ରନ୍ଧା ରନ୍ଧି ସବୁ ଚାଲିଛି ଆଉ। ଆପଣ କଣ କରୁଛନ୍ତି ଆପଣ କଣ କରୁଛନ୍ତି?
ବାଜି ଧରିକି
ହୁଁ
ସେଟାରେ କ୍ରିକେଟ ପ୍ରାଟିସ କରିବି ଆଉ।
ଆପଣ ସେଇ ଛୋଟ ପିଲାଙ୍କ ସହିତ ଖେଳନ୍ତୁ ନାହିଁ। ନହେଲେ
ମୁଁ ଛୋଟପିଲାଙ୍କ ସହ ଖେଳୁନି। ମୁଁ ନିଜେ ନିଜେ ଏକୁଟିଆ ମାନେ ହେଉଛି ଆଉ
ନହଲେ ସେମାନେ ଯୋଉ ସେମାନେ ଯଦି କିଛି ପାଟି କରିବେ ସେଟା ମୋବାଇଲରେ ଶୋଭାଯିବ।
ଓହୋ ଆପଣ ଏ କଥା ସବୁ କିଛି ଜାଣିଲେ କେମିତି ଜାଣିଲେ କି? ଲେଖା ହେଇଛି?
ଏସଵୁ ଉପରେ ଲେଖାହେଇଥିବ ଆପଣ ଯେତେବେଳେ ରେଜିଷ୍ଟର ଆପଣ ଯେତେବେଳେ କଣ ପଞ୍ଜୀକୃତ ହେଲେ ଏଇ ଆପ୍ଲିକସନରେ ସେତେବେଳକୁ ଆପ୍ଲିକେସନ ଦେଇଥିବ। ଏମିତି ଏମିତି କଥା ହବ ଏମିତି ଏତିକି ପଇସା ମିଳିବ ସବୁ ଦେ ଦେଇଛି। ଏଠୁ ଯଦି ଭୁଲ କିଛି ଗଡ଼ ବଡ ଆପଣ କରିଦେଲେ ତେବେ ପଇସା ଆପଣଙ୍କୁ ମିଳିବ ନାହିଁ କଦାପ କି ମିଳିବ ନାହିଁ।
ତମେ ଏଇନା କୋଉଠି ଅଛ? ତମେ ଏଇନା କୋଉଠି ଅଛ? ବସିଛ କେ କ
ଆପଣଙ୍କର ଆଜି ଘରେ କିଛି କାର୍ଯ୍ୟ ନାହିଁ କି କରିବା ପାଇଁ? ଆପଣଙ୍କ ବଡ
ହଁ କାର୍ଯ୍ୟ ତ ମୋର ତ କାର୍ଯ୍ୟ ପ୍ରବଳ ଅଛି କିନ୍ତୁ ମୁଁ ୟାଡେ ଅଛି ତ ସେଥିପାଇଁ ଯାଇନି।
ମତେ ଲାଗୁଛି ଆପ ଆପଣ ଟିକେ କାର୍ଯ୍ୟଚୋର ଲୋକ ବୋଧେ, ଆପଣ କାର୍ଯ୍ୟ ନକ ଘରେ ଖାଲି ବସୁଛନ୍ତି ଚନ୍ଦା ହେଇକି ଏମିତି ହେଲେ ହବ କି?
ନାଇଁ ମୁଁ ଆପଣଙ୍କ ସହିତ କଥା ହବା ଚକରରେ ମୁଁ ମୋର ସବୁ କ୍ଷମତାକୁ ଭୁଲିଗଲେଣି।
ମୋତେ ଲାଗୁଛି ଆପଣଙ୍କର ଏତିକିତମ ପଛ ନା ଆପଣଙ୍କ ପଛ ମତେ ଲାଗୁଛି ଆପଣଙ୍କ ପଛରେ ସେତିକି କ୍ଷମତା ନାହିଁ କଥା ହବାର।
ଆଉ ତମକୁ କୋଉ ଫୁଲ ଭଲ ଲାଗେ?
ମତେ ମଲ୍ଲି ଫୁଲ ଭଲ ଲାଗେ ‌। ମଲ୍ଲି ଫୁଲ ତାପରେ ଟଗର ଫୁଲ ତାପରେ କୃଷ୍ଣଚୂଡ଼ା, ଗୋଲାପ ନା ଫୁଲ ତ ସମସ୍ତଙ୍କୁ ଭଲ ଲାଗେ। ଝିଅ ହଉ କିମ୍ବା ପୁଅ ହଉ ଫୁଲ ସମସ୍ତଙ୍କର ପସ
ନାଇଁ ଝିଅ ପିଲା ମାନଙ୍କୁ ଅଧିକ ଭଲ ଲାଗେ ତ ସେଥିପାଇଁ
ନା ନା ସେମିତି ଭାବିଲେ ହବନି। ଆପଣ ମତେ ଲାଗୁଛି ଆପଣଙ୍କ କଥାଟାକୁ ଭୁଲ ଧରୁଛନ୍ତି। ଫୁଲ ସମସ୍ତଙ୍କୁ ଭଲ ଲାଗେ ସେ ପୁଅପିଲା ହଉ କିମ୍ବା ଝିଅପିଲା ହଉ। ଫୁଲ ସମସ୍ତଙ୍କର ପସନ୍ଦ।
ଗେଣ୍ଡୁ ଫୁଲ
ନା ଗେଣ୍ଡୁ ଫୁଲ ମତେ ଭଲ ଲାଗେନି। କାହିଁକି ନା ତାର ବାସ୍ନା ନାହିଁ। ଯୋଉ ଫୁଲର ଭଲ ବାସ୍ନା ଅଛି ସେଇ ଫୁଲଟା ହିଁ ଆମକୁ ଭଲ ଲାଗେ।
କଣ ଆପଣଙ୍କ ବଡ ନାକ କି?
ହଁ ଶୁଙ୍ଘି ଶୁଙ୍ଘି ଟିକେ ଅଭ୍ୟାସ ହେଇଯାଇଛି ତ
ସେତ ସାହାଜ୍ୟ ହଉଛି ଆଉ
ହୁଁ ବା ଯୋଉ ଫୁଲର ଅଧିକା ଅଧିକ ଟିକେ ତ କଣତ ହେଟା କୁହନ୍ତି ବାସ୍ନା ଭଲ ଖବର ସେ ଫୁଲର ସେଇ ଫୁଲଟା ହିଁ ମୋତେ ଭଲ ଲାଗେ।
ଆଉ ରଜ କେମିତି କଟିଲା ଆପଣଙ୍କର
ହ ର ଆମର ରଜ ଦିନଗୁଡିକ ଭଲ ଭାବରେ ଅତିବାହିତ ହେଲା। ଆ ଆମ ଗ୍ରାମକୁ ଯାଇଥିଲୁ ଭ୍ରମଣ କରିବା ପାଇଁ ରଜ ଦିନ ଆଉ ସେଠାରେ ବହୁତ ଗୁଡାଏ ଖାଦ୍ୟକୁ ଦେଖି ଆଉ ମନ ସମ୍ଭାଳି ପାରିଲିନି ତାପରେ ହୁଁ କିଛିଟା ଖାଦ୍ୟ ଖାଇଦେଲି ପେଟ ଖରାପ ହେଇଗଲା। ତଥାପି ଆହୁରି ଖାଇବା ପାଇଁ ଇଚ୍ଛା ହେଲା ତାପରେ କିଛି ସମୟ ବୁଲି ତାପରେ ଉଁ ଆମେ ଚାଲିଲୁ ପାହାଡ ଉପରୁ ଟିକେ ପ୍ରତ୍ୟାବର୍ତ୍ତନ କରିବା ପାଇଁ। ପାହାଡ ଉପରେ କିଛି ସମୟ ଭ୍ରମଣ କରିବା ପରେ ଆମ ଗୁଡରେ ଟିକେ ଦରଜ ହେଲା ତାପରେ ପୀଡା ପରାସ ସହି ନପାରି ପୀଡ଼ା ପୀଡା ପରାସ ସହି ନ ପାରି ଆମେ ସିଧା ତଳକୁ ଓହ୍ଲେଇ ଆସି ସିଧା ଘରକୁ ଚାଲିଗଲୁ ଏକ ଯାନରେ ଯାନର ନାଁ ହଉଛି ଅଟ।
ଭଲ କହିଲ ଦରଖାସ୍ତଟେ ଲେଖିବ କି?
ଆପଣ ଯଦି ଆପଣ ଯଦି? ମନେ ନ କରିବେ କିଛି ତେବେ ଆମେ ଆହୁରି ବି କିଛି କହିପାରିବୁ। ଆପଣ ଆପଣଙ୍କ ତରଫରୁ କିଛି କୁହନ୍ତୁ।
ଆଉ ଆପଣଙ୍କୁ ରଜ ଦୋଳି ଖେଳିଲେ ବାନ୍ତି ଲାଗେ କି?
ଦୋଳି ତ ସମସ୍ତଙ୍କର ଟିକେ ଦୋଳି ଖେଳିବା ପାଇଁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ଆମେ ତ ପୁଅପିଲା ଦୋଳି ଖେଳୁ ଆମେ ଟିକେ ବାନ୍ତି କରିପକାଉ କାହିକିନା ଆମର ଏତେ ଅଭ୍ୟାସ ନାହିଁ ତ ଝିଅପିଲାମାନେ ଦୋଳି ଖେଳି ଖେଳି ତାଙ୍କର ଟିକେ ଅଭ୍ୟାସ ଅଧିକା।
ଗ୍ଲୁକୋଜ୍ ପାଣିଟିକେ ପିଇ ଦେବନା ଆଉ
ହଁ ମୁଁ ତ ମୁଁ ସବୁବେଳେ ହଁ ଯେତେବେଳେ ମୁଁ ଖେଳେ ଦୋଳି ସେତେବେଳେ ମୁଁ ଯେତେବେଳେ ଦୋଳିଟା ଉପରକୁ ଯିବ। କିଛି ହବନି ଭଲ ଲାଗେ ତାପରେ ତଳକୁ ତ ଦୋଳିଟା ତଳକୁ ଆସେଭାରି ସେତେବେଳକୁ ଟିକେ ଛାତିଟା ବିନ୍ଧି ଉଠେ ଆଉ ଦରଜ ନ ସଇପାରେ ମୁଁ ଚିଲେଇ ଦିଏ ଚିଲେଇ ଦେଲେ ଟିକେ ଭଲ ଲାଗେ ଆଉ ନ ଚିଲେଇ ବି ବା ହୁଁ
ଆଉ ତମେ ରାମଦେଳି ଖେଳିଛ?
ଆମେ ରାମଦୁନି ରାମଦୁଳି ହେରା ଖେଳିନୁ ଆମେ ହେ ଆମର ମତେ ଲାଗୁଛି ଆମର ଟିକେ ଅକାତ ନାଇଁ ଖେଳିବାର ଆମରାମ। ବହୁତ ଦାମିକା ଏଇଟା ବହୁତ ଦାମିକା ତ ସେଥିପାଇଁ ଆମେ ଟିକେ ପଇସା ପତ୍ର ନାହିଁ ତ ଖେଳିବା ପାଇଁ ସେଥିପାଇଁ ଖେଳିପାରୁନୁ ଆଉ।
ଆମେ ଖେଳିଛୁ ଗାଁ ଗହଳିରେ ଦୁଳିଆ ତାପରେ ଆମେ ଖେଲିଛୁ ଲୁଗା ଦୋଳି ଲୁଗା ଦୋଳି ଘରେ ଘରେ ଖେଳିଛ।
ତମ ତମର ଗାଁ ରେ କେତୋଟି ଦୋଳି ପଡିଥିଲା?
ଆମ ଗାଁ ରେ ଦୋଳିିତ ପ୍ରତେକ ପ୍ରତ୍ୟେକ ସାହିରେ ଯେତୋଟି ସାହି ଅଛି ପ୍ରତ୍ୟେକ ସାହିରେ ଅ ଗୋଟେ ଗୋଟେ ଦୋଳି କିମ୍ବା ଦି ଦିଟା ଦୋଳି ପିଲା ଖେଳୁଛନ୍ତି। ତାଙ୍କ ସହ ଆମେ ଟିକେ ଯାଇକି ମଜା ମସ୍ତି କରି ଖେଳି ଦେଇଥିଲୁ ଆଉ ବେଶୀ ନାହିଁ ତାପରେ ପ୍ରଦୂଷଣ ରଜ ସଂକ୍ରାନ୍ତି ଦିନ ପିଲାମାନଙ୍କ ସହ ଯାଇକି ବୁଲି ବୁଲାକି ଟିକେ ମଜାମସ୍ତି କରିଥିଲୁ ଆଉ।
ଓ ହୋ ତ ଆପଣ ବହୁତ ଖୁସି ଲାଭ କଲେ।
ଏତେ ବି ଖୁସି ଲାଭ କରିୁନଥିଲି କାହିଁକି ନା ମୋର ହଁ ମନପସନ୍ଦ ସାଙ୍ଗ ଗୁଡିକ ସବୁ ଏଇ ଅଲଗା ଆଉ ଗୋଟେ ଗାଁ ରେ ରହିଯାଇଥିଲେ ତାଙ୍କ ସହିତ ଯାଇଥିଲେ ଆଉ ଟିକେ ଭଲ ଲାଗିଥାନ୍ତା ହେଲେ ସେମାନେ ଅ ସେମାନେ ଦୁର୍ଭାଗ୍ୟବଶତଃ ଆସି ପିଲ ନାହିଁ ସେପା ସେଇ ର ସଂକ୍ରାନ୍ତିରେ ଉପସ୍ଥିତ ହେଇପାରିଲେ ନାହିଁ ସେଥିପାଇଁ ଟିକେ ଦୁଃଖ ଅନୁଭବ କଲି ହେଲେ ବି ଟିକେ ମଜାମସ୍ତି କରିଛି ଆଉ। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କହିବୁ। ଆଞ ସମ୍ବନ୍ଧ ସମ୍ବନ୍ଧ ଭଡ଼ଗିଲ ସମାନ ଦନ।
ଆ ଆଉ
ଆଉ ଆପଣଙ୍କୁ ଖାଇବା କଣ ଖାଇବାକୁ ଭଲ ଲାଗେ?
ମତେ ତ ଅ ହଁ ମତେ ଅଧିକ ଖାଇବା ଭଲ ଲାଗେ ଅ ଓ ଚଞ୍ଚଳ ଖାଦ୍ୟ ଚଞ୍ଚଳ ଖାଦ୍ୟ ଆପଣ ଜାଣିଛନ୍ତି କଣ ଚଞ୍ଚଳ ଖାଦ୍ୟ ଯୋଉ ଯାହାରା ଯଉ ବିକ୍ରି ହଉଛି ବଜାର ମାନଙ୍କରେ ଏମିତି ଦହିବରା ତାର ବରା, ଆଳୁଚପ, ସିଙ୍ଗିଡା ଇତ୍ୟାଦି ଏଗୁଡିକ ମୋର ସବୁଠୁ ପସନ୍ଦ ଖାଦ୍ୟ ଆଉ ହଁ ମତେ ଅଧିକାଂଶ ଖାଇବା ପାଇଁ ଦହିବରା ଖାଇବା ପାଇଁ ଇଚ୍ଛା ହୁଏ କାହିଁକି ନା ଦହିବରା ମୋର ସବୁଠୁ ପସନ୍ଦକର ଖାଦ୍ୟ ଆଉ ବହୁତ ସ୍ଵାଦିଷ୍ଟ ମଧ୍ୟ। ଆମ ଓଡିଶାରେ ଏକ ହଁ ତାହା ଆମ ଓଡିଶାର ଏକ ବହୁତ ତ ପ୍ରସିଦ୍ଧ ଖାଦ୍ୟ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି ଆଉ କଟକରେ ଏହା ବହୁତ ପ୍ରସିଦ୍ଧ ଅଟେ। ହଁ
ମୁଁ ଗୋଟେ କଥା କହିଲି ଗୋଟେ ପ୍ରଶ୍ନ ପଚାରିଲି ତମେ ଏତେ କଣ ଉତ୍ତର କହୁଛ। ସେଟା କଣ ଏକ୍ସଜାମ ଚାଲିଛି?
ଆପଣ ଜାଣିନାହାନ୍ତି ଏମିତି ଉତ୍ତର କଲେ ହିଁ ପଇସା ଟା ମତେ ଲାଗୁଛି ଭଲ ଭଲ ଭାବରେ ପଇସା ଆପଣଙ୍କୁ ଆପଣ ଲାଭ କରିପାରିବେ। ଯଦି ଆପଣ ଭଲସେ କଥା ହେଇପାରିବେ ନାହିଁ ତେବେ ଆପଣ କେମିତି ପଇସା ଲାଭ କରିପାରିବେ। ତେଣୁ କରି ପାଟିରେ ଯାହା ଆସୁଛି ତାହା ଗପି ଚାଲନ୍ତୁ।
ଦେଖ ଏ ଆଉ ଆପଣ ପୁରୀ ଯାଇଛନ୍ତି।
ନହିଁ ଆଜ୍ଞା ଆମେ କେବେ ବି ପୁରୀରେ ପାଦ ପକେଇନାହୁଁ। ଲୋକ କୁହନ୍ତି ଯେ ଭଗବାନଙ୍କର ଡୋରି ଲାଗିଲେ ପୁରୀ ଆପଣ ଯାଇପାରିବେ କିନ୍ତୁ। ମୁଁ ଭାବୁଛି ଭଗବାନଙ୍କ ଡୋରି ବୋଧେ ଲାଗିନାହିଁ କିନ୍ତୁ ମନର ଏକ ସଂକଳ୍ପ ଅଛି ଯେ। ସାଙ୍ଗମାନଙ୍କର ହ ଉପାୟ କ କହନ୍ତି କିରେ ହେଇଟା ଆଁ?